ହ୍ୟାଲୋ। କଣ କରୁଚ? ହଁ କୁହ। କଣ କରୁଚ?
ରାତିରେ ଏ ନା କିଛି ହେଇନି। ହଁ କିଛି ହେଇନି ରୁଟି କିଏ ଭଜା ହବ ଆଉ। ଆଉ ଟିକେ ଗଲେ ଦେଖିବା କରିବା ଆଳୁ ଭଜା ହବ ଆଉ।
ତ ରୁଟି ଆଉ। ଓହୋ ଦିନରେ କଣ ହେଇଥିଲା ରୋଷେଇ?
ଦିନରେ ଭାତ ହେଇଥିଲା ମା ଛ ଛଣା ଭଜା ହେଇଥିଲା ତାପରେ ଜୋଳ ହେଇଥିଲା କଲରା ଭଜା ହେଇଥିଲା ବାଡିରେ ହେଇଥିଲା ଓର ଯେ କଲରା ଭଜା ହେଇଥିଲା ଏମିତି ଆଉ। ଆଇଁଷ ବାରି ସବୁ ଆଇଁଷ ଫାଇଁଷ କୋତୋରା ମୋତରା ଲାଗୁଚି ତାକୁ ପୁଣି ଧୁଅ ଘର ପୋଛ
ହଁ ପରିଷ୍କାର କରିବେ ପରିଷ୍କାର ମୋର ଏତେବେଳେ ଆମର ଯେତେବେଳେ ଆଇଁଷ ଖାନ୍ତି ମୁଁ ହେନ୍ତି ହୁଏ। ମତେ ହେରା କୋତ୍ରା ମୋତ୍ରା ମାଡ଼େ ସବୁ ପରିଷ୍କାର କର ସବୁ ପୁଣି ତାକୁ ଇଏ କର।
ହଁ ବା ମୁଁ ରୋଷେଇ ସାରିଲି ସାଙ୍ଗେ ସାଙ୍ଗେ ସାରିକି ପୁଣି ଘର ଦ୍ୱାର ପୋଛା ପୋଛିି ଧୁଆ ଧୋଇ କଲି ଦୁ ବାସନ ବାସନ ମାଜିକି ଶୋଇଲି ଆଉ ପୁଣି ଉଠିକି ଏଇନା ପୁଣି ଚାଲ କାମ କର ଇ କର
ଆ ସେଇଟା ତ ଡିୟୁଟି ଆଉ କହନ୍ତିନି ହେଇଟା ଡୁୟୁଟି। ସକାଳୁ ଉଠିକି ରୋଷେଇ କର ଶୋଇଲା ପର୍ଯ୍ୟନ୍ତ ରୋଷେଇ କର।
ତ ଅନେ ସକାଳୁ ଉଠ ଘର ଓଳା ବାସନ ମାଜ ତାପରେ ଚାଲ ଗାଧା ଗାଧାକରି ଠାକୁର ପୂଜା କର ସାଙ୍ଗ ସାଙ୍ଗେ ଆସିକି ରୋଷେଇ ଘରେ ପଶ
ସମସ୍ତେ ଦେବ ନା ଚେଞ୍ଜ ଅଛି ଆମର ପୁଣି ସେଇ ସକାଳୁ ହବ ସେଇରା ରିପିଟ୍ ପୁଣି ଆଉ କଣ ଟା ରୋଷେଇ କରିବୁ ମଣିଷକୁ ନିଦ ହଉନି ରାତି ରେ କଣ ରୋଷେଇ କରିବୁ।
ହଁ ପରା। କଣ କରା ଯିବ ଆଉ।
ସେଇଆ କାମ। ହଁ ହଁ ଆଉ ତମେ କୋଉଦିନ ଆଡମିସନ କରୁଛ?
ଆଡ଼ମିସନ ଆସିନି ତ ଫର୍ମ ପକେଇଛି ଆସିନି ଆସିଲେ କରିବା ଆଉ।
କଣ ଆସିନି ମ ତିରିଶ ତାରିଖ ଆଡମିସନ ହେଲାଣି ସମସ୍ତଙ୍କର।
ନାଇଁ ପା ଆସିନି ମୋର ତ କାହିଁ ଡେଟ ଆସିନି। ନାଇଁ ଡେଟ ଆସିନି ଆସିଲେ କରିବା ଆଉ।
ହୁଁ ହୁଁ ଆସିନି ତିରିଶ ତାରିଖ ଯାଏଁ ଲାଷ୍ଟ ଡେଟ ସାର କହୁଥିଲେ ପଚାରିଥିଲି।
ନାଇଁ ମ ଫର୍ମ ପକେଇବା ତିରିଶ ଯାଏ ଲାଷ୍ଟ ଡେଟ ପା।
ଓ ହଁ ସରି ସେ ଫର୍ମ ପକେଇଛ ତ।
ହଁ ପକେଇ ଦେଇଛି ଫର୍ମ ଟା ସେ ବୟ ଦିନ ହେଲା ପକେଇଲେଣି।
ହଁ ଫର୍ମ ପକେଇ ଦେଇଥିଲେ ଫାଷ୍ଟ ଆସିଯିବା ନା ଆଡିମିଶନ ର ସରି ଫର୍ମ ଫିଲ ଅପ ଟା। ମୋର ମନ ନାହିଁ ଫର୍ମ ଫିଲମ ଟା ତିରିଶ ତାରିଖ ଯାଏଁ।
ହଁ ଡେ
ଏଇ ବର୍ଷ ବହେ ପିଲା ଆଡମିସନ କରଉଛନ୍ତି ନା ସେଥିପାଇଁ ତିରିଶ ତାରିଖ ଯାଏଁ ଅଛି ଡେଟ। ଘୁଞ୍ଚାଗଲା ଆଉ ଏଇ ଏଇଠି ଏବେ ସବୁ ବହୁତ। ହଁ ଖାଲି ଆର୍ଟ୍ସ ଅଛି ଆଉ ଲଜିକ ତମେ ଯାହା ନବ।
ହଁ ହଁ ଆର୍ଟ୍ସ ର ଲଜକି ତ ଗୋଟେ ପାଠ ଆଉ ପ୍ଲସ ଥ୍ରୀ କଲା ବେଳୁ ସେଟା ଯୋଉ ତାର। ନିଅନ୍ତିି ଏଟା ଆଉ।
ପ୍ଲସ୍ ଥ୍ରୀ କଲା ବେଳେ ନବ ଓଡିଆ ଅନର୍ଷ୍ ଟା ମୁଁ ତ ହେଇଆ ହିଁ ନେ
ଓଡିଆ ଟା ବହୁତ କଷ୍ଟ ତମେ ଯେତେ ଲେଖିବ ଯେତ ତେ ଯାହା କରିବ ଆଉ ମାର୍କ ଆସିବନି ସେ ଲଜିକ ହଉ କି ହିଷ୍ଟ୍ରି ହଉ ଏଇ ଦି ଯାଙ୍କ ଅନର୍ର୍ସରେ ଉଁ ବଢିଆ ମାର୍କ ଆସିବ।
ହଁ ମାର୍କ ଆସିବ ଏଠି ଦେଇଦେବେ।
ନାଇଁ ନ ଦେଲେ ବି ତମେ ଅଳ୍ପ ଟିକେ ଲେଖିଲେ ବି ସେ ମାର୍କ ଆସିବ କିନ୍ତୁ ଉଁ ଓଡିଆ ଅନର୍ସ ଟା ବହୁତ ହଁ। ନାଇଁ ତାପରେ ବି ତାର ମାତ୍ରା ଇଏ ସିଏ ଦେଖିବା ଆଉ।
ହୁଁ ଓଡିଆ ଅନର୍ସ ତ ଏଠି ତ ସବୁ ପିଲା ଓଡିଆ ଅନର୍ସରେ ନଉ ଯଉ ଯଉ ପ୍ଲସ ଥ୍ରୀ ଟା। ନା ସାଇନ୍ସ ମାନେ ସେଠି ନାହିଁ ସାଇନ୍ସ କଲେଜ ମଠ ବରଡା।
ହଁ। ମତେ କହିଲେ ଅପା ଯେ ମୁଁ କହିଲି ଆଉ ହଁ ପ କଉନ ମୋର କିଛି ନା ମୁଁ ଯେ।
ହୁଁ।
ସିଏ ମନା କଲେ ନାଇଁ ଏଠି ନାଇଁ କେବଳ ଆର୍ଟସ। ହଉ ସେୟା ଯଉଟା
ଆର୍ଟସ ସେଠି ଅଛି ପା ମୁଁ ଯେତେବେଳେ ଷ୍ଟିମ ନେଲେ ଆର୍ଟସ ହିଁ ଖାଲି ଅଛି ଏଠି ସାଇନ୍ସ ଫାଇନ୍ସ କିଛି ନାହିଁ। ଏଠି ତ ସବୁ ପିଲା ଆର୍ଟସ ନେଲେ ଆଉ ସାଇନ୍ସ ଫାଇନ୍ସ କାହିଁ ରଖିବେ ଏଠି।
ନାଇଁ କଲେ ବି ଛୁଆ ନାହାନ୍ତି ପା ଇଏ ରେ ଆ
ଏପଟେ ତ ସବୁ ପିଲା ନା ଲଜିକ ନବ କୋଉ ପିଲା ନଉନାହାନ୍ତି ଡରିକି। ହଁ ମ କୁ ଲଜିକ କେହି
ଫଳାର ଲଜିକ ପ୍ରବଳ।
ହେଁ ଏପଟେ ଲଜିିକ କିଏ ନଉନାହାନ୍ତି। ଏ ଆଉ ମୁଁ ସେଦିନ ଲଜିକ ପରୀକ୍ଷା ଥିଲା କେହି ନାହାନ୍ତି ସମସ୍ତେ ତ ନେଇନାହାନ୍ତି ଆଉ କିଏ ଦବ ଲଜିକ ପରୀକ୍ଷା।
ଓହୋ।
ଗୋଟ ଟିଏ ପିଲା ଥିଲା ନା କଣ ଗୋଟେ ଲଜିକି ସେ ଗୋଟେ ଆଦିବାସୀ ପିଲାଟେ। ସେ ଯାଇଚ ହା ହା ତ ଏକୁଟିଆ ପରୀକ୍ଷା କଣ କରିବ ଯାହା ନିଖି ତ ଆଉ କଣ? କିଛି କେହି ଲଜିକ ନା କେହି ନାଇନାହାନ୍ତି ଆଜି। ଆ ଲଜିକ ନାଇଁ ସା କ୍ରୀଡ ସେ କେତେ ପିଲା ନେଇଛନ୍ତି ନହେଲେ ସାଂସ୍କିଡି ବି ବେଶୀ ପିଲା ନେଇନାହାନ୍ତି ସବୁ ଓଡିଆ ଅପସନାଲ। ତମେ ସେଆ ଅପସନାଲ ନବ ଭଲ ଯୋଉ ଓଡ଼ିଆ ଅପସନାଲ ସାରେ ଯିଏ ଅଛନ୍ତି ବୋହୁତ ବଢିଆ ସାର୍। ସେ ମାର୍କ କାଟିବେନି ମାର୍କ ବଢେଇକି ଦେବେ ପରସେଣ୍ଟ ପରସେଣ୍ଟ ସାଂସ୍କ୍ରିଟ ମ୍ୟାମ୍ ଯିଏ ଅଛନ୍ତି ପାଠ ପଢେଇବନି ବୋହୁତ ଷ୍ଟୀଟି ଦବନି। କୁଆଡେ କହିଲେ ସେ ଚଳେ। ମାର୍କ ବଢେବେନି କଟିିବ ମାର୍କ। ଆଉ ସାଂସ୍କ୍ରିଟ ରେ ସବୁ ପିଲା ଫେଲ୍ ଏଥର ଆମେ ଯୋଉ ଏକ୍ଜାମ ଦେଇଥିଲା ଫାଷ୍ଟ ଇୟର ସବୁ ଗୁଡାକ ଫେଲ ହେଇଛନ୍ତି ସାର୍ କୋଶ୍ଚିନ୍ ପଢିପାରିଲେ ସିନା ଆନ୍ସର ଲେଖିବେ। ମେନ୍ ତ ସଂସ୍କୃତ କ୍ଲାସ ହିଁ ହବନି।
ନାଇଁ ଆମ ଆମର ସେପଟେ କିନ୍ତୁ ଯୋଉ ଟେନ୍ଥ ପର୍ଯ୍ୟନ୍ତ ସଂସ୍କୃତ ସାର୍ ଥିଲେ ଆମର ବଢିଆ ମାର୍କ କୋଉଠି?
ହୁଁ ଟେନ୍ଥରେ ତ ପଢେଇବେ ଏ ଫାଷ୍ଟ ଇଅର୍ ମାନେ ବହୁତ କଲେଜରେ ପଢାନ୍ତି। ହେଇରା ଏଇଠି ତ ଆମେ ତ ବାଦଟା ଛୁଆ ଟା ତ ପଢିବନି ପଢିବେନି। ଆଉଛି ସିନା ଡାକଇଲେ ସାର୍ ପଢାନ୍ତି ଆ ସେମାନେ ତ ଡକେଇବେନି ଆଉ ସେ ତାଙ୍କର ପଢେଇବେନି ସାନସ୍କ୍ରିଟ ଏକ୍ଜାମ ବେଳକୁ ସେ ସିନା ସାନସ୍କ୍ରିଟ ଟା ଓଡିଆରେ ଲେଖିବ ସିନା ହେଲେ ହିନ୍ଦୀରେ ତ ପଢିବା ପାଇଁ ପଡିବ କି ନାଇଁ। ଯଦି ତମ ହିନ୍ଦୀ ଅ ଆ ଶିଖିନାହାନ୍ତି ଆଉ ପଢିବ କେମିତି?
ଏ ମୁଁ ତାହଲେ ନେବି ମୋର ଭାରି ବଢିଆ ହୁଏ।
ଭଲ ହୁଏ ଯଦି ନିଅ ସାନସ୍କ୍ରିଟ୍ ଟା ମାର୍କ ଯେ ସାନସ୍କ୍ରିଟ୍ ଟା ମାର୍କ ଲେଖିଲେ ଅଧିକ ମାର୍କ ନା। ସବୁ ପିଲା ଧରି ପାରନ୍ତିନି ମାତ୍ରା ଶାସ୍ତ୍ର ସା ସଂସ୍କୃତ କହିପାରନ୍ତିନି।
ମୋର ମୋର ବୋହୁତ ବଢିଆ ହୁଏ।
ହଁ ଭଲ ହୁଏ ଯଦି ନିଅ ମୋର ମୁଁ ହିନ୍ଦୀ ମୋ ହିନ୍ଦୀ ଭଲ ହବ। ମୁଁ ସାନସ୍କ୍ରିଟ୍ ସାନସ୍କ୍ରିଟ୍ ହେରା ମୁଁ ଶ୍ଳୋକ ହେରିକା ମନେ ରଖ ସେଠିହିଁ ପାଇଁ ମୋର ଓଡିଆ ଅପ୍ସାନଲ ମରନା ନାହିଁ ଅ ହଁ ମୁଁ ମୋର ନିଉ ରୋଷେଇ ବସ ସିଏ ତରକାରୀ ବରକାରୀ କଣ କରିବି ମୁଁ ଭାବୁଚି ଭାତ ବସେଇବିନି।
ଭାତ ଅଛି।
ମୋର ବିପିଟା ଲୋ ହେଇଯାଇଚି ଯେ ମୁଣ୍ଡ ଟା ଚାର୍ଟା ବେଳୁ ବୁଲଉଚି ଲୁଣ ଚାନି ପାଣି ପିକି ବଇଚି।
ହଁ ର ଲୁଣ ଚିନି ପାଣି ଲେମ୍ବୁ ଟିକେ ଚିପୁଡିଲେ ଭଲ।
ହେଟା ଏମିତି ବୁଲେଇଲା ଯେ ପାହାଚରୁୁ ଫୋପାଡି ହେଇକି ପଇଲି।
ତମର ସବୁ ବ୍ଲଡ଼ ଅଭାବ ଆଉ କିଛି ନାହିଁ।
ବ୍ଲଡ କୁ ହିମୋଗ୍ଲୋବିନ୍ ପା ହେମୋଗ୍ଲୋବିନି ଡକ୍ଟର କଲା ଯଦି ପୁରା ଚଉଦ ପରସେଣ୍ଟ ପଏଣ୍ଟ କେତେ ଥାନ୍ତା ଠିକ ଥାନ୍ତା। ନହେଲେ ଯଦି ତା ଅଧିକ ମିଡିୟମ ଟା ଦଶ ପରସେଣ୍ଟ କେତେ ହବା କଥା। ମୋର ପରା ଛଅ ପଏଣ୍ଟ କେତେ ହେଇଯାଇଚି।
ଜାଣିଚ ମତେ ଦେଖୁଚ ଏମତି ପତଳା କିନ୍ତୁ ମତେ ପତଳା ଦେଖୁଛ ମୋ ହେମୋଗ୍ଲୋବିନ୍ କିନ୍ତୁ ଠିକ ଠାକ ଅଛି ସତର ପଏଣ୍ଟ। ମୋର ପା ସତର ଅଛି ମତେ
କମି ଯାଇଛି ମୋର ପୁଅ ହେଲା ପରେ ଛୁଆ ରହିଲେ ତ ଭିଟାମିିନ ସବୁ ଯିବ କି ନାଇ। ତାପରେ ମୋର ହ୍ୱାଇଟ ଡିସଚାର୍ଜ ଆସିକି ଦେଢ ବର୍ଷ ଦି ବର୍ଷ ହେଇଗଲା ହେଇଗଲାଣି। ଆଉ କୁଆଡେ ବ୍ଲଡ଼ କିଛି ରହୁନି ମୋ ଦେହରେ ହଁ ଭାବୁଛି ଇଏ କହିଲେ ତମ ବଡି ଟାକୁ ନେଇକି ପୁରା ସ୍କାନ କରିବା ପାଇଁ ପଡିବ ସବୁୁଟା ତମର ଢିଲା ହେଇଯାଇଛି।
ହଁ ଗ୍ୟାରେଜ ଜିବାକୁ ପଡିବ ଆଉଥରେ
ହଁ ପରା ମତେ କହୁଛନ୍ତି ତା ନେଇକି ଟିକେ ଟାଇଟ୍ କରିବା ପାଇଁ ପଡିବ।
ଆଉ ଥରେ ବଡି ଅଏଲିଂ ହବ ତାହେଲେ ଚାଲିବ ଆଉ
ହଁ ବା କହୁଛନ୍ତି ସବୁ ଢିଲା ହେଇଯାଇଛି ଏତେ ବର୍ଷ ହେଲାଣି ଆଉ ଗାଡି ରିପାରିଙ୍ଗ ହେଇନି।
ଦିନ ବେଳେ କଣ ହେଇଥିଲା?
ଦିନ ବେଳେ ଆଜି ଭାତ ଡାଲି ହେଇଥିଲା ମୋ ପାଟି ମାନେ ଥଣ୍ଡା ପାଟି ଫଟି ସବୁ ଘା ହେଇଯାଇଛି। ମତେ ଖାଲି ସବ ପୁରା ପାଣିଚିଆ ଲାଗୁଛି ଭଲ ଲାଗୁନି ପୁଣି ଯାଇକି ଭୁବନରୁୁ ଛତୁ ଆଉ ପନିର ନେଇକି ଆଇଥିଲେ,। ସେ ରୋଷେଇ ହେଇଥିଲା।
ତମେ ଯାହା କୁହ ପଛେ ଆଇଁଷ ଛାଡି଼ଦବ ବଢ଼ିଆ ମଣିଷ ଥାନ୍ତି। ଦି ଟା ଣ୍ଡେଇ ର ଆଇଁଷ ହେଲେ ଭାରି ଅଳିଅ କିନ୍ତୁ ବଡି ପାଇଁ ଖରାପେ। ଦେଖିବ ତମେ ମେଡିକାଲ ତମେ ମେଡିକାଲ୍ ଯାଅ।
ପୁରଣା ନାଇଁ ଖାଲି ଖାଉଛନ୍ତି ଲୋକ ଆଉ,
ହଁ ନାଇଁ ତମେ ଦେଖ ମେଡିକାଲ୍ ଯାଅ ହଁ ସେ ଭିଟାମିନ୍ ଟା ପୁରା ଆଉ କହୁସି ଆମକୁ ପାଉନି। ଯୋଉ ଡକ୍ଟର ତାଙ୍କୁ ଯଦି ନ ଚିଡିବ ମତେ କହିବ,? ବଡି ମେଡିିକାଲ୍ ଗଲା ମାନେ ଡକ୍
ଏ କିନ୍ତୁ ସତ କଥା କହୁଛି ମୁଁ ମାନେ, ଆଇଁଷ ଟା ସେ ଗୋଟେ ଭିଟାମନ୍ ନାହିଁ ସତ କଥା ସେଟା କହୁଛି, ଭେଜିଟେବୁଲ ସେଟା ଯୋଉଟା ହୁଁ ହାଇ ସେଟା ମାନେ ବହୁତ ଖରାପ୍।
ଆମେ ଯେନା ଆମ ସଂସ୍କୃତି କହୁଛି ଯେ ଆମ ସଂସ୍କୃତି, କିନ୍ତୁ କଣ କରିବା ଆମେ ତ? ଆମେ ତ କରିଦଉଛେ ଆଉ କିନ୍ତୁ ଆମ ସଂସ୍କୃତି କହୁଛି ନୁହେଁ ଆମ ହିନ୍ଦୁ ଧର୍ମରେ ନୁହେଁ। ସେଗୁଡା ଆମେ ଗୋଉ କ ମାତା ବଳି ପୁଜା କରୁଛେ। କରିବା କଥା ନୁହେଁ ସେ ଆଉ କଣ କରିବା ଏଇ,,
ଥ୍ରୋ କହୁଛି ଯାହା ଦେହରେ ପ୍ରାଣ ଭରି ପାରିବନି ତା ପ୍ରାଣ ନେବାର ଅଧିକାର କାହାର ନାହିଁ।
ହଁ ବା।
ଯେ ଭଗବାନ ବିଶେଷ କରିକି ସନାତନ ଧର୍ମରେ, ସବୁ ନାହିଁ ଲୋକ ଆମେ ତ ମାନୁ ନାହିଁ କଳି ଯୁଗର ଲୋକ କ ନି ତାଙ୍କୁ କହିଦେବୁ ଆଉ ସବୁ ଛାଡ଼୍ ତା ଆଇଁଷ କହିଲେ ଛାଡିଦେଲେ ସେ ତତେ ମାରିିବି।
ହଁ ବା ଆମ ସଂସ୍କୃତିରେ ନାହିଁ ତଥାପି ଚାଲୁ ଆଉ କିନ୍ତୁ ଆମର ମୋର ତ ଇଚ୍ଛା ନାହିଁ ମୁଁ ତ, ତୁ କହୁଛି ଇ ଦେଖିବା ନେଇକି ଛାଡି ଦିଅନ୍ତି ଆଇଁଠ କି ଘରେ ଗାଳି ଦଉଛନ୍ତି, ବଡି ତ ଯାହା କାହିଁ ତ ଛାଡ଼ିଦବନି,।
ଦୁ ଦୁ ଭେଜିଟେବୁଲ ରେ ବି ସେତିକି ପରିମାଣ ଅଛି ଯୋଉ ଥିରେ ଏଟା ପା ବଡ଼-ବଡ଼ ମୁଁ ଦେଖିଲି ବଡ଼-ବଡ଼ କେଡେ-କେଡେ- କେଡେ ସେଲିବ୍ରିଟି, ତାଙ୍କ ସେମାନେ ଉଁ ତାଙ୍କୁ ଫିଟନେସ୍ ପାଇଁ ଆଇଁଷ ଖଉନାହାନ୍ତି ହେ ମୁଇଁ କାଲି ଗୋଟେ ଦେଖ୍ ଆଇଁଷ ହିଁ ବେଶି ଫିଟ୍ ନେସ୍ କୁୁ ବିଗାଡି଼ ଦବ ସେମାନେ ଆଉ ଖାଉନାହାନ୍ତି ସନାତନ ଧର୍ମରେ ଏଟା ନାହିଁ। ତେ ଯେତିକି ମାନେ ମୁଁ ଯେତିକି ମାନେ ଶାସ୍ତ୍ର ବାସ୍ତ୍ର ପଡ଼ିଚି ଯେତିକି ତମ ବଡିର ଗୋଟ୍ ତୋ ଗୋଟେ ଉଜ୍ଜଳତା ପାଇଁ ତମର ଯେତିକି ଗୋଟେ ଯୋଗ ସାହାଯ୍ୟ କରେ ଏଥିରେ ଆଇଁଷ ର କିଛି ଇଏ ନାହିଁ। ମୁଁ ଆଉ ଗୋ ଆମେବି ସେ ଆଗରୁ ସମସ୍ତେ ସମସ୍ତେ ଖାଇକି ସମସ୍ତେ ଭୁଲ କରୁଚନ୍ତି ଆଉ ସେଇଟା ସୁଧାର ଦେବାଟା ଆଗରୁ ଭଲ।
ପୁଅଙ୍କୁବି ଜଗୁନ ଆଗ ପୁଅକୁବି ଆଇଁଷ ଦଉନ ତାଙ୍କୁ ଛୋଟ ପିଲା ହେଲେ ଟିକେ-ଟିକେ ଦିଅ।
ତେ ଗିତା ଆମ ଘରେତ ପଶୁନିକି ତାକୁବି ଦବାର ନାହିଁ।
ତାଉଁ କ୍ଷୀର ଫିର ଦିଅ ଆଉ।
ହଁ ସେ କ୍ଷୀର ତାର ସବୁ ଖାଉଚି ଅଲଗା ଜିନିଷ ରଖୁଚି ଆଇଁଷ ତାର ଖାଇବାର ନାହିଁ। ନା ଆମରତ ଆମର ହଁ-ହଁ। ହଉ ରୁହ ରୁହ।